ହାଲୋ-
ହଁ ଭାଇ ଜୟ ଜଗନ୍ନାଥ-
ଜୟ ଜଗନ୍ନାଥ-
ଆଉ କଣ କରୁଚ-
ଏଇଠି ବସିଛି ପବନ ଖାଉଛି ଖୋଲା ପବନ।
କୋଉଠି-
ଓ କଣ କରିବା ଇଆଡେ ବସିଛି ଏଇ ଫିଲ୍ଡ ଆଡେ ଆଉ-
ଫିଲ୍ଡିିଆଡେ ବସିଛ ଆ ପାଣି ପିଇଛ ବୋଧେ-
ହଁ ପାଣି ଟିକେ ପିଉଥିଲି ଆଉ-
ଆଉ ଡ୍ୟୁଟି ଆଡେ କେବେ କଣ ଯିବ।
ଡ୍ୟୁଟି ଏଇନା ନାହିଁ ଏନା ତ ହାତ ଭାଙ୍ଗିଛି ମୋର ଆସିଥିଲି ରଜକୁ ବୁଲିବା ପାଇଁ ଗାଁକୁ ଯା- ମୋ ହାତ ଟିକେ ଫ୍ରାକ୍ଚର ହେଇଛି ଏଇନା ଯାଇନି ଯିବି ଇ ଯାଇକି ଗୁଣ୍ଡିଚା ବାହୁଡା ଆଡକୁ ଯିବା ରଥଯାତ୍ରା ପରେ ପରେ ଆଉ।
ଆଉ ତମ ସାଙ୍ଗ ଜିତି ପଳେଇଲାଣି-
ନାଇଁ- ନାଇଁ ନାଇଁ ସି ଯାଇନି ସିଏ ବି ଯାଇନି ଯିବେ ଯିବ ମୋ ସାଙ୍ଗରେ ଆଉ।
ତମେ ତାହେଲେ ରଥଯାତ୍ରା ପରେ ଯିବ ନା ରଥଯାତ୍ରା- କଣ ଚାଲିଛି ରଥଯାତ୍ରାରେ କଣ ପ୍ରୋଗ୍ରାମ ଅଛି।
ରଥଯାତ୍ରାରେ କାହିଁ କଣ ପ୍ରୋଗ୍ରାମ ହାତତ ମୋର ଏମିତି ଖରାପ ହେଇଛି କିଛି ପ୍ରୋଗ୍ରାମ ଏମିତି ନାହିଁ ଏମିତି ଗାଁରେ ରଥଯାତ୍ରା ଯାତ୍ରା ଦେଖିବା ଠାକୁରଙ୍କ ରଥ ଟାଣିବା ବୁଲିକିନା। ଟିକେ ଠାକୁରଙ୍କୁ ଦର୍ଶନ କରିକି ଯିବା କଥା ଆଉ-
ହାତ ଟା କେମିତି କଣ ହେଥିଲା ତମର-
ଏଇ ଏମିତି ଯାଇଥିଲି ଟିକେ ବୁଲିବାକୁ ଭୁବନ ଆଡେ ଟିକେ ଗାଡିରୁୁ ଏମତି ତି ସ୍ଲିପ୍ ମାରିକିନା ପଡ଼ିକି ଟିକେ ଏମିତି ହେଇଗଲା ଫ୍ୟାକ୍ଚର ଆଉ- ପଡିକିନା ଗାଡିରୁ ଲୁନା ଗାଡି ଟା ନେଇଥିଲି ଆଁ
ଏକ୍ସରେ କରିଛନ୍ତି ନା କରିନ?
ଏକ୍ସିରା କରିଥିଲି ଏକ୍ସିରା କରିଲା ପରେ ତ ଜାଣିଲି ନା ଭାଙ୍ଗିଛି ବୋଲି ଟିକେ-
ବେଶୀ ଭାଙ୍ଗି ଯାଇଚି?
ନାଇଁ ଟିକେ ନାଁରୁ ଗୋଟେ ଖଣ୍ଡଟେ ଟିକେ ଛାଡିଛି ଆଉ।
ତଥାପି ରେକୁୁଳା ଗଲଣି ହାରି।
ଯାଇଥିଲି ଏକ୍ସିରା କରିକି ରେକୁଳା ଯାଇଥିଲି କାମାକ୍ଷାନଗର ରେକୁଳାରେ ଯାଇକିନା ଭିଡ଼ିକି ଆସିଚି।
ହାତ ଫାତ ବାନ୍ଧିକି ଆସିଚ ତ?
ହୁଁ। ଏଇ ଛୋଟ ଗାଡି ହାଲୁକା ଗାଡି ଲୁନା ନେଇଥିଲି ଲୁନା ରେ କଣ କରିବା ସ୍ଲିପ୍ ହେଇଗଲା ସେ ହାଲୁକା ଗାଡିକୁ ପଡି ପୁଡା ଗଲି ଆଉ।
ତମ ମାମୁଁଙ୍କ ଲୁନା ନେଇଥିଲ କି?
ହଁ ମୋ ମାମୁଁ ଙ୍କ ଲୁନା ଟା। ସେ ଗାଡି ଟିକେ ପିକଅପ୍ ଗାଡି ତ ସେ ଟିକେ ଉଡିଗଲା ଟିକେ ପବନରେ ଆଉ। ଏନ ଏଚ ଉପରେ।
ଏନ ଏଚ ଉପରେ ତମର ତମେ ଏକୁଟିଆ ନା ଆଉ ତମ ସାଙ୍ଗ ଥିଲେ?
ମୋ ସାଙ୍ଗ ଥିଲେ ମୋ ସାଙ୍ଗ ଯୋଉ ଥିଲେ ସେ ଟିକେ ଡେଇଁଣ୍ଡୁଆ ପଡିଲେ ତାଙ୍କର କିଛି ହେଇନି। ମୋର ଟିକେ ପଡ଼ିଗଲା ଯେ ଲୁନାଟା ଲୁନା ଟା ଟିକେ ଯୋଉ ତା ହାଣ୍ଡେଲ ଟା ମାଡ଼ ହେଇଗଲା ଟିକେ ଫାଟିଗଲା ଆଉ।
ଠିକି ହେଇଯିବ ତ?
ଦି କୁଇଣ୍ଟାଲ ଠିକି ହେଇଯିବ ଦି କୁଇଣ୍ଟାଲ ନାଇଁ ନାଇଁ ଠିକ୍ ହେଇଯିବ ଆଉ ଗୋଟେ ଦଶ ଦିନି ଭିତରେ ଠିକ୍ ହେଇଯିବ। ଦି କୁଇଣ୍ଟାଲ ର ଗାଡି ମାଡି ବସିଲା ଆଉ କଣ କରିବା।
ଓ ଆଉ ଖାଇବା କଣ ଭୋଜି ଫୋଜି ଚାଲିଚି ନା ଚାଲିନି?
କଣ କହିଲେ?
କହିଲି ତମ ଭୋଜି ଫୋଜି କଣ କିଛି ଚାଲିଚି ନା ଚାଲିନି?
ହାଁ ଭୋଜି ଭୋଜି ହଉଚି କେତେବେଳେ କେନ୍ତି ଭୋଜି ଭୋଜି କରୁଚୁ ସାଙ୍ଗସାଥି।
ଆଉ ତମ ସାଙ୍ଗ ଯୋଉ ଆଶିସି ସେ କୁଆଡେ ଗଲେ? ହ୍ୟାଲୋ।
ହ୍ୟାଲୋ।
ତମ ସାଙ୍ଗ ଆସିଷ?
ହଁ ଭାଇ।
ମୁଁ କହିଲି ତମ ସାଙ୍ଗ ଆସିିସି?
ଛନ୍ତି।
କୁଆଡେ ଜାଇ ଛନ୍ତି ଭାରି? ହ୍ୟାଲୋ।
ନ୍ତିତି।
ହ୍ୟାଲୋ। ସେ କୁଆଡେ ଯାଇଛ?
ହ୍ୟାଲୋ।
ମୁଁ କହିଲି ଆଶିଷ ସାଙ୍ଗ କୁଆଡେ ଯାଇଛନ୍ତି ତମର? ଏକଜାମ
ଭୁବନେଶ୍ଵର ଯାଇଛନ୍ତି। ହଁ। କ ଦେବାକୁ ଯାଇଛନ୍ତି ବିଏ
ଏ ଏକଦମ ନା
ବିଏ ପାଠ ପଢୁଛନ୍ତି ତ।
ଆଉ ତମର? ହଁ ହଁ। ଆଉ ତମର ଏବେ କୁଆଡେ ବୁଲାବୁଲି ପ୍ଲାନ ନାହିଁ ଜଗନ୍ନାଥ ପୁରୀ ଦର୍ଶନ?
ନା ନା ହାତ ଭାଙ୍ଗିଚି ଆଉ ଜଗନ୍ନାଥ ପୁରୀ ନାହିଁ ଏଠି ଆମ ଗାଁ ଜଗନ୍ନାଥଙ୍କୁ ଦେଖି ଦୁଖା ଦବା ଆଉ ହେନ୍ତି କୁଆଡେ ପୋଗୋରାମ ନାହିଁ। ହୁଁ।
ଜଗନ୍ନାଥ ଦର୍ଶନ ତାହାନେ ଏବେ ଯାଇପାରିବନି ତମ ହାତ ଭାଙ୍ଗି ଯାଇଚି ରା ଯୋଗୁ ଆଉ ନା
ଉଁ।
ତମ୍ଭା ପଥର। ନମ୍ବର ଗ୍ରୁପୁରୁ ଆଣିକି ଲଗାଅ ହଁ। ହଁ ଆଉ ଆଉ କଣ କୁହ?
ଆଉ କଣ ଭଲ ସବୁ ଖବର ତମର ହ୍ୟାଡେ ଗରମ କେମିତି ହଉଚି?
ଗରମ ତ ଜୋଷରେ ହଉଚି ଆଉ। ଆଉ ଗରମ ତମ ଆଡେ କେମିତି ଗରମ ହଉଚି?
ଆମ ଆଡେ ଏନ୍ତି ଗରମ ହଉଚି ଏନା ଟିକେ ପବନ ଟିକେ ଦଉଚି ଏଇ ନାକା ଟିକେ ଥଣ୍ଡା ପବନ। ଗରମ ହଉଥିଲା।
ହଁ ଆଉ ଆମେ ତ ଏବେ ଡ୍ୟୁଟି ଯାଉଚୁ ଆଉ ଆମର ନାଇଟରେ ଡ୍ୟୁଟି ଅଛି ଆଉ।
ହୁଁ।
ହଁ
ତୁମର ତ ଭାଇ ଡ୍ୟୁଟି ଏଇନିକା ଆମ ତ ଡ୍ୟୁଟି କରିପାରିବୁନୁ ଯାଇକି ଆହୁରି ମାସେ ପରେ ଯିବୁ ଡ୍ୟୁଟି।
ଏଟା ଏବେ ଡ୍ୟୁଟି ଅଛି ଦଶଟା ରୁ ତ ମୋର ଜଣେ ସାଙ୍ଗ କାଲି ଆସୁଚି ଏଠିକି ସାଙ୍ଗର ଇରୁ ଅଛି ତାକୁ ଧରିକି ଯିବେ ଇନଟ୍ରବ୍ୟୁ ଦେବା ପାଇଁ ଆଉ।
ହୁଁ। ଆଉ କେବେ ଗାଁକୁ ପ୍ରୋଗ୍ରାମ ଡ୍ୟୁଟି ସାରିକିନା ଆସିବେ ଗାଁକୁ ବୁଲାବୁଲି ପାଇଁ।
ରଖ ଦାତା।
ହୁଁ ହୁଁ। କମ୍ପାନୀ ଦଉଚି ତାହେଲେ ମାସକୁ ଦି ମାସକୁ ଥରେ ଛୁଟି।
ଆ ସେମିତି ହଁ ତାନେ କନ ଯେତଏଳେ ଇଛା ହବ ଆମେ ଚାହିଁଲେ ନେବୁ ଚାହିଁଲେ ନବୁନି ସେମିତି କିଛି ନାହିଁ। ସୁତ
ଉଁ କଣ ପ୍ରାଇଭେଟ ନା ଗଭମେଣ୍ଟ କମ୍ପାନୀ?
ପ୍ରାଇଭେଟ ନା।
ହୁଁ ହୁଁ ସେଥିଲାଗି ଛୁଟି ନେଇ ଯାଉଚନ୍ତି ଆଉ। ଆଉ ଖାଇବା କଣ ହେଇଥିଲା ଆଜି?
ହୁଁ।
ଆଉ ତମ ବଡ ଭାଇ ବିକ୍ରମ ମୁଁ କହିଲି ତମ ବଡ ଭାଇ ବିକ୍ରମ ଏବେ କୋଉଠି?
ହାଲ।
ହାଲୋ।
କଁ ଭାଇ ଗାଡ଼ିରୁ ଯାଇଛୁ ଗାଡ଼ିକୁ ଯାଇଛନ୍ତି।
ଗାଡରେ ତାଙ୍କର ଚାରି ପବଥା ଆଉ ତାଙ୍କ ହେଇ ହ୍ୟାଲୋ କହିଲି ଯୋଉ ପ୍ରଭାତ ଭାଇଙ୍କର ଚାରୋଟି ଟ୍ରକ୍ ଆଉ ବିକ୍ରମ ଭାଇଙ୍କର ଯଉ ଚାରୋଟି ଟ୍ରକ୍ ଥିଲା ଏରା ସବୁ କି ଅଲଉଚି ଏବେ।
ହ୍ୟାଲୋ
ହ୍ୟାଲୋ।
ହଁ।
ମୁଁ କହିଲି ପ୍ରଭାତ ଭାଇଙ୍କର ଯୋଉ ଚାରଟି ଟ୍ରକ ଆଉ ପ୍ରଭାତ ଭାଇଙ୍କର ଯୋଉ ଚାରୋଟି ଟ୍ରକ ଆଉ ବିକ୍ରମ ଭାଇଙ୍କର ଯୋଉ ଚାରୋଟି ଟ୍ରକ ଥିଲା ଏବେ କିଏ ଚଲଉଛି।
ଏବେ କେହି ଯଦି ବାଲା ନେଇଗଲେ ତାଙ୍କୁ ଫାଇନାନ୍ସ ବାଲା ନେଇଗଲେ।
ଆଉ ବିକ୍ରମ ଭାଇଙ୍କର।
ବିକ୍ରମ ଭାଇଙ୍କର ରେଳ
ହୁଁ।
ଆଉ ତମେ ଖାଇଛ କଣ?
ଖାଇଛୁ ଭାତ ଉ ମଟର ଆଳୁ ତରକାରୀ ଆଉ ସିଝା ଅଣ୍ଡା ଖାଇଥିଲୁ ଖରାବେଳେ। ଭାତ ମଟର ଆଳୁ ତରକାରୀ ସିଝା ଅଣ୍ଡା।
ହଁ ହ।
ଆଉ ଏଇନା ଖାଇବା କିଛି ଖିଆଇନି ଆଉ ଟିକେ ଗଲେ ଖିଆଯିବ ଆଉ।
ତାମାନେ ତମେ ଏ ଡଉଟିକୁୁ ଯିବାରେ ତମର ନାହିଁ, ସମୟ ହେଇନି ନା
ନା ଆ ହାତ ଠିକ ହେଲାଠୁ ଯିବା ଆଉ, ରଥଯାତ୍ରା ସଇିଲେ ଯିବା। ଏଇନା ତ ଗାଁ ରେ ମାସେ ବସି ପଇଲେ।
ପୁଣି ପଇସା କୋଉଠି କଣ ଆଣିକି ଖର୍ଚ୍ଚ ବାର୍ଚ୍ଚ କରିବ।
ପଇସା କଣ କରିବା? ଯୁଆଡେ ହେଲେ ସାଙ୍ଗସାଥିଙ୍କଠୁ ଆଣିକିନା ଚଳେଇଥିବା ଫେଣା ଗଲେ ଡ୍ୟୁଟି କଲାଠୁ ଦବା ସୁଝିବା ଆଉ।
କେତେ ଏଇନେ ମାସେ ଖଣ୍ଡେ ରହିବ ମନେ ଯହା ହେଲେ ଦଶ ପନ୍ଦର ହଜାର କି କୋଡିଏ ହଜାର ଧାର କରିବାକୁ ପଡିବ।
କଣ କରିବା କରିବାକୁ ପଡିବ ଆଉ? କରିକିନା ଫେଣ ଯାଇକିନା ସୁଝିବାକୁ ପଡିବ ଆଉ।
ଦୁଃଖମୟ ଜୀବନ ଆଉ ନା।
ହଁ। କଷ୍ଟ କର୍ମ କଲେ ଫଳ ମିଳିବେ। କର୍ମ କରିବା ଆଉ ଫଳ ଦେବେ ଭଗବାନ। ଆଉ କଣ କରିବା?
କ କରି ଖରାକ କର୍ମ କରିଥିଲ ବୋଲି ବୋଧେ ଗାଡିରୁୁ ପଡିକି ହାତ ଟା ଭାଙ୍ଗିଲା।
ସେଇଆ ହେଇଥିବ କୋଉଠି ମୋର ଉଊଣା ରହିଯାଇଥିବ। ଠାକୁରଙ୍କୁ କଣ ମୁଁ ଦେଇନଥିବି ଊଣା ରହିଯାଇଥିବ।
ଊଣା ଣା ରହିଯାଇଥିବ। ମତେ ଯାହା ଲାଗୁଛି, ମତେ ଥରେ ତମ ସାଙ୍ଗ ରଖି କହୁଥିଲା ସେ ତମକୁ ପଇସା ମାଗିଥିଲା କେତେ ମଝିରେ ଥରେ? ତମେ ତାଙ୍କୁ ଦେଇନଥିଲ।
ତାକୁ ନ ଦେଇେଇଥିଲି ଭଲ କରିଛି। ତାକୁ ଦେଇଥିଲେ ମୁଁ ଆହୁରି ମୋ ହାତ ଭାଙ୍ଗି ଯାଇଥାଆନ୍ତା।
ଯୋଉ ପୁକର୍ମ କରିଛ, ତାର ଫଳ ତମେ ଭୋଗୁଛ।
ଓ ହ।
ଆଉ ଆଉ କଣ? ଖାଇବା ପିଇବା ଆମର ତ ହେଇଯାଇଛି ସବୁ। ଆମେ ଡିଉଟି ବାହାରିଲୁ। ରାତିରେ ହେଇଥିଲା ପଖାଳ କୁ ଆଳୁଭଜା।
ବାବା ରେ ଆମେ ଓଡିଆ ଭାରି ବଢ଼ିଆ ଆଉ।
ବଢିଆ।
ଠିକ୍ ଅଛି ଭାଇ ଥ୍ୟାଙ୍କ୍ ୟୁ ଭାଇ ଏତିକି କିଛି ଜଣେଇ ଥିବାରୁ ଥ୍ୟାଙ୍କ୍ ୟୁ।
ହଉ ଭାଇ ଥ୍ୟାଙ୍କ୍ ୟୁ।